ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ ଅ।
ଆ ସାଙ୍ଗ କ କରୁଥୁଲୁ?
ଏଇଠି ବସିଥିଲି ତୁ କଣ କରୁଛୁ?
ଅ ମୁଁ ବି ବସିବି ଆଉ ଖାଇ ପି ସାଇଲୁଣି?
ହ ହ ଖାଇସାରିଲିଣି। ତୁ ଖାଇ ସାରିଲୁଣି?
ହଁ ଖାଇସାରିଲିଣି।
ଓହ ଆଉ ତୋ ଦେହ ଭଲ ଅଛି କି?
ହଁ ମୋ ଦେହ ଭଲ ଅଛି। ତୁ କେମିତି ଅଛୁ?
ହଁ ମୁଁ ବି ଭଲ ଅଛି। ଆରେ ତମ ଆଡେ ଖରା କେମିତି ହଉଛି?
ହଁ ଆମ ଆଡେ ଖରା କହନି ଖରା କଥା ତ ନ କହିଲେ ଭଲ ଆଉ ଖରା ଯୋଉ ଭଳିଆ ହଉଛି ମଣିଷ ମରିଯିବ।
ହଁ ପା ଏତେ ଜୋରେ ମଣିଷ କେତେ ତରଳେଇ ଦଉଛି ମଣିଷକୁ ବାହାରକୁ ଆସିଲେ।
ହଁ ପା।
ମୁଁ ତ ଗଛ ଛାଇ ତଳେ ବଇଚି ଆଉ।
ଭଲ କରିଛୁ, ଆମ ଘର ପାଖରେ ତ ଗଛ କିଛି ନାହିଁ ଆଉ କଣ କରିବା।
ହୁ ଯା ଛାତରେ ବୁଲିବୁ ଯା।
ହଁ ଖରା ବେଳେ ତୁ ମୋତେ କହୁଛୁ ଆଉ। ହଁ। ଆଉ ସବୁ ଭଲ?
ହଁ ଭଲ। ଆଉ ତମ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ବୋଉ ରୋଷେଇ କରୁଛି, ବାବା ତ ନାହାନ୍ତି। ଆଉ ପୁଅ ବାହାରେ ଆଉ।
ଓହୋ, ଆଉ ସମସ୍ତେ ଖାଇ ପି ସାଇଲେଣି?
ହଁ ସବୁ ଖାଇ ପି ସାଇଲେଣି। ତମ ଘରେ?
ହଁ ଆମ ଘରେ ବି ସମସ୍ତେ ଏବେ ଖାଇକି ଉଠୁଛନ୍ତି ଆଉ।
ଆଉ ମାଉସୀ ମଉସା ସବୁ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି। ଆଉ ତମ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି।
ଉଁ ହୁଁ। ମୁଁ କହିଲି ତମ ଆଡେ ଖୁଦୁରୁକୁଣି ଓଷା ହଉଛି?
ହଁ ଆମ ଆଡେ ଖୁଦୁରୁକୁଣୀ ଓଷା ବହୁତୁ ବଢିଆରେ ହଉଛି।
ଯେ କଣ କଣ କରୁଛନ୍ତି?
ଆମ ଆଡେ ଖୁଦୁରୁକୁଣୀ ଦେଖେ ଖୁଦୁରୁକୁଣୀ ତ ଭାଦ୍ରବ ମାସରେ ପଡେ। ପୁରା ଗୋଟେ ମାସ ଯାକ ଖୁଦୁରୁକୁଣୀ ଆମ ଆଡେ ହୁଏ। ମାନେ ପୁରା ପାଞ୍ଚପାଳି ଯାକ ଆମେ ସବୁ ମିଶିକି କରୁ। ଆଉ ତୁ ଜାଣିଛୁ ଏଇଟା ସବୁ କୁଆଁରୀ ଝିଅ ମାନେ ପାଳନ କରନ୍ତି। ଆମେ ମାନେ ଫାଷ୍ଟେ ପାଳି ଯେଉଁଦିନ ଥାଏ ଆମେ ସବୁ ରାତି ରାତିରୁ ମାନେ କଥାବାର୍ତ୍ତା ହେଇକି ଗୋଟେ ଜାଗାରେ ସବୁ ଶୋଇଥାଉ। ତାପରେ ଚାରିଟା ରାତିରୁ ସବୁ ଯାଉ ଫୁଲ ତୋଳିବା ପାଇଁ ସବୁ ଯାଉ। ଫୁଲ ତୋଳିକି ଆସିଲା ପରେ ଯଉ ଜାଗାରେ ମାନେ ମାଆଙ୍କୁ ମାନେ ଆମେ ପୂଜା କରିବୁ ସେଇ ଜାଗାଟା ପୁରା ଭଲରେ ସଫା ସଫା କରୁ ତା ପରେ ଲିପୁ ତା ପରେ ଝୋଟି ଦଉ। ଝୋଟି ଦେଇ ସାରିଲା ପରେ ଯୋଉ ଫୁଲସବୁ ଆମେ ଯୋଉ ସବୁ ତୋଳିକି ଆଣିଥାଉ ତାପରେ ସେଟା ସବୁ ମାନେ ମାଳ ଗୁନ୍ଥୁ। ଆ ମାଳ ଗୁନ୍ଥି ସାରିଲା ପରେ ତାପରେ ସେଠୁ ସମସ୍ତେ ମିଶିକି ସାଙ୍ଗ ହେଇକି ସବୁ ମାଆଙ୍କର ଯାହା ଭୋଗରାଗ ମାନେ ଯାହା ଲାଗେ ପୂଜା ମାନେ ଗୋଟେ ବାଲୁଙ୍ଗା ପୂଜା ହୁଏ। ଗାଧେଇଲା ସମୟରେ ସେମାନେ ଯାହା ଯାହା ଭୋଗ ଶାଗ ସବୁ ଲାଗେ ଆମେ ସବୁ ଗୋଟେ ଜାଗାରେ ସଜାଡ଼ିକି ନେଇକି ଯାଉ ଗାଧେଇବା ଲାଗି। ତାପରେ ସବୁ ଗାଧେଇ ସାରିଲା ପରେ ହଁ ତାପରେ ସବୁ ଗାଧୋଇକି ତାପରେ ସେଇଠୁ ଗୋଟେ ମାଆଙ୍କର ବାଲୁଙ୍ଗା ପୂଜା ହୁଏ। ବାଲୁଙ୍ଗା ପୂଜା ସାରିକି ପୁଣି ସବୁ ଆସୁ ଆସିଲା ପରେ ତାପରେ ସବୁ ସବୁ ଯାଇକି ପୁଣି ଏ ମାନେ ବସ୍ତ୍ର ମାନେ ନୂଆ ବସ୍ତ୍ର ନୁହଁ ମାନେ ଯେ ପ୍ରଥମ ପାଳି ତ ନୂଆ ବସ୍ତ୍ର କେହି ପିନ୍ଧନ୍ତିନି ମାନେ ଶୁଦ୍ଧ ବସ୍ତ୍ର ପିନ୍ଧିକି ତାପରେ ମାଆଙ୍କର ଯାହା ମାନେ ଭୋଗ ଲାଗେ ଅ ଫୁଲ, ଚନ୍ଦନ, ଧୂପ, ଦୀପ, ଫଳ, ଖଇ, କଦଳୀ, ନଡ଼ିଆ ଏଇଟା ସବୁ ଆମେ ନେଇକି ଯାଉ। ହଁ। ନେଇକି ଗଲା ପରେ ତାପରେ ଗୋଟେ ମାଆଙ୍କର ସେଇଠି ଗୋଟେ ପୂଜା କରାଯାଏ। ଆ ପୂଜା ସାରିକି ତାପରେ ପୁଣି ଆମେ ଆସୁ, ତାପରେ ସନ୍ଧ୍ୟା ସମୟରେ ପୁଣି ଥରେ ଆଉଥରେ ଆମେ ଯାଉ ଅର୍ଘ୍ୟ ଦେବା ପାଇଁ ମାଆଙ୍କୁ। ଅର୍ଘ୍ୟ ଦେଇ ସାରିଲା ପରେ ତାପରେ ହେଠୁ ଆମେ ପୁଣି ଘରକୁ ଆସୁ, ତାପରେ ରାତିରେ ପୁଣି ମାଆଙ୍କର ଆଉଥରେ ମାନେ ଭଲରେ ପୂଜା ହୁଏ। ତାପରେ ଏମିତି ସରିଯାଏ।
ଆଉ ଖରା ବେଳେ ବି ତମର ଅର୍ଘ୍ୟ ଦିଅ?
ନାଇଁ ଖରା ବେଳେ ଅର୍ଘ୍ୟ ଦିଉନି ଦି ପହରେ ଗୋଟେ ପୂଜା ହୁଏନି ଜାଣିଥିବୁ। ବାଲୁକା ପୂଜା ସରିଲା ପରେ ଆମ ଆମଡେ ଏମିତି ହୁଏ ତାପରେ ଏଇଠୁ ମାନେ ସେ ଯୋଉ ସେଇ ସପ୍ତାହଠୁ ଆରମ୍ଭ କରିକି ପାଞ୍ଚ ପାାଳି ପର୍ଯ୍ୟନ୍ତ ମାଆଙ୍କର ସବୁ ନୀତିକାନ୍ତି ସବୁ କରନ୍ତି। ଆଉ ତାପରେ ଶେଷ ପାଳି ଦିନ ପୁଣି ଆମେ ସବୁ ଏକାଠି ବସିକି ମାନେ ସବୁ ପଇସା ପତ୍ର ଆଦାୟ କରୁ। ହଁ ମାନେ ଗାଁ ରୁ ଲୋକଙ୍କଠୁ। ତାପରେ ଆମେ ନିଜେ ସବୁ ସବୁ ଦେଇଥାଉ ସୁଧକୁୁ ପଇସା ସବୁ ଦେବା ଆଣୁ ତାପରେ ସବୁ ମାଇକି ପାଇଁ ପଇସା ଦଉ ତାପରେ ଏଠୁ ମାନେ ମାଆଙ୍କର ଗୋଟେ ବଡ ମୂର୍ତି ଟା ଆମେ କରୁ ତେଣ୍ଡ କରୁ ଏମିତି କରିସାରିଲା ପରେ ପୁଣି ଆମେ ପୁଣି ସବୁ ରାତିରୁ ପୁଣି ଏକାଠି ହଉ ପୁଣି ଫୁଲ ତୋଳିବା ପାଇଁ ଯାଉ ଫୁଲ ତୋଳିକି ଆସିଲା ପରେ ପୁଣି ଫୁଲ ଗୁନ୍ଥିକି ତାପରେ ପୁଣି ଗାଧୁଆ ପାଧୁଆ ସାରିକି ସେ ଶେଷ ପାଳି ଟା ମାନେ ବହୁତ୍ ମଜା ହୁଏ। ସେଟା ମାନେ ଶେଷ ନା ସେଇଟା ପୁରା ପଡେ ଆହୁରି ଭଲରେ ମାନେ ମଜା ହୁଏ ତାପରେ ମାଆଙ୍କୁ ସେଜାଗା ଗାରୁ ମାନେ ଯୋଉଠିକି ଆମର ଟେଣ୍ଟ ଫେଣ୍ଟ ମରା ହୁଏ ସେଇଠି ଆମେ ନେଇକିଯାଉ ସେ ମୂର୍ତ୍ତିଟା ସେଇଠିକି ନେଲା ପରେ ସେଇଠି ମାଆଙ୍କୁ ମାନେ ସଜାଉ ମାନେ ଟେଣ୍ଟ କପଡ଼ା ତାପରେ ମାଙ୍କର ଶାଢୀ ଫାଢ଼ୀ ଦେଇକି ଆମେ ପୁରା ମାଆଙ୍କୁ ସୁନ୍ଦର ଭାବରେ ସଜାଉ ତାପରେ ଆମେ ଫୁଣି ଫୁଲ ଗୁନ୍ଥୁ। ଫୁଲ ଗୁନ୍ଥିଥିଲା ପରେ ପୁଣିଥରେ ଆମେ ପୁଣି ସେମତି ମାନେ ପ୍ରଥମ ପାଳି ଯେମିତି ହେଇଥାଏ ସେମତି ପୁଣି ଶେଷ ପାଳି ବି ସେମିତି ହୁଏ। ତାପରେ ପୁଣି ଯାଉ ପୁଣି ସେଠି ବାଲୁକା ପୂଜା ହୁଏ ପୁଣି ରାତିରେ ଆସୁ ପୁଣି ସେ ଦିନ ପୂଜା ସାରିଲା ପରେ ରାତି ରାତିରେ ପୁରା ଭଲରେ ମାଙ୍କର ପୁରା ଭଲରେ ପୂଜା ହୁଏ ହୋମ ହୁଏ ତାପରେ ସମସ୍ତେ ମିଶିକି ଆମେ ପ୍ରସାଦ ସବୁ ବନଉ। ଆ ପ୍ରସାଦ ବନେଇ ସାରିଲା ପରେ ଆମେ ସବୁ ଯାହା ଯାହା ଘରୁ ଆଣିଥିବୁ ମାନେ ପଇସା ପତ୍ର ସମ ସ୍ତତଙ୍କ ଘରକୁ ଭୋଗ ଦେବା ପାଇଁ ବି ଯାଉ। ଏମିତି ସବୁ କରୁ ତାପରେ ରାତିରେ ସବୁ ଝିଅ ମାନେ ଏକାଠି ଶୁଅନ୍ତି। ଆଉ ତାପରେ ଭୋଗ ବି ସବୁ ବା ବାଣ୍ଟି ସାରିଲା ପରେ ସବୁ ଆମେ ଖାଇ ପିଇକି ପୁଣି ଯାଉ ଘରକୁ ଯାଉ ପୁଣି ଖାଇ ପିକି ଆସିକି ପୁଣି ସେଠି ଶାନ୍ତିରେ ଆସିକି ଶୋଉ। ଏଇଟା ତ ଏମିତି କରୁ ଆଉ ଆଉ ତାପରେ ଶେଷ ଦିନ ପୁଣି ଆମର ଯୋଉ ଭସାଣି ଯୋଉଦିନ ହୁଏ ସେଇଦିନ ପୁଣି ସବୁ ମାନେ ଗାଁ ପାଖକୁ ଯତେ ସବୁ ମେଢ ଥାଏ ସବୁ ଏକାଠି ଆସେ ତାପରେ ଆମେ ସବୁ ନେଇକି ନାଚ ଗୀତ କରିକି ମାଆଙ୍କୁ ନେଇକି ବିସର୍ଜନ କରିକି ଆମେ ଆସୁ। ଆଉ ତୁତ ଜାଣିଥିବୁ ଏଇଟା ହେଲା ସୌଭାଗ୍ୟର କଥା କଥା ମାନେ ଏଇଠି ତୁ ମାନେ ମାଆଙ୍କୁ ଆମେ ପ୍ରଣାମ କରିକି ଆ ସୁଖ ଶାନ୍ତି ସୌଭାଗ୍ୟ ଏମିତି ସବୁ ମାଗୁ। ମାନେ ଏଇ ଓଷାରେ କୁହନ୍ତି ତମେ ଯାହାବି ଏଟା ଭାଇ ମାନଙ୍କର ଓଷା କିନ୍ତୁ କୁହନ୍ତି ଯେ ମାନେ ତୁମେ ଯାହା ବି ମାନସିକ କରିଥିବ ଏଇ ଓଷା ତାକଲେ ତୁମକୁ ସବୁ ମାନେ ଫଳ ମିଳିବ। ହ
ଆପଣ ରାତିରେ ବି ସେଇଠି ଶୁଅ ନା।
କୁଆ ଆଉ ଆଉ ତମ ଆଡ଼େ କେମିତି କଣ ସବୁ କୁ ପାଳନ କର ମତେ ଟିକେ କହ।
ମୁଁ କହିଲି ତମେ ରାତିରେ ବି ସେଇଠି ଶୁଅ ନୁହଁ।
ହାଲୋ ହଁ ତମ ଆଡେ କେମିତି କଣ ସବୁ ପାଳନ କର ମତେ ଟିକେ ଜଣା
ହଁ କହୁଛି ଆଉ ତମେ ବି ସେଇଠି ରାତିରେ ବି ଶୁଅ ନା।
ହଁ ରାତିରେ ବି ଆମେ ଶୋଉ।
ଓହୋ ଆମେ ବି ସେମିତି ଆମେ ସବୁ ହଉଛି ସକାଳୁ ରାତିକରୁ ଉଠି ମାନେ ଆମର ତମ ଆଡ଼େ କଣ ମାସକୁ ମାନେ ଯଉ ହଉଛି ମାନେ ଚାରିଟା ଯଉ ରବିବାର ଆଙ୍କ ଚାରିଜଣ ଚାରିଟାଙ୍କ ରବିବାର କରୁଛ। ଆମର ପୁରା ଲାଷ୍ଟ ପାଳି ଏଠି କରନ୍ତି ଆଉ ମାନେ ଚାରିଟା ବଳଳେଦ ହବ ହେଲେ ଏମିତି ମେ ପିଲା ବହୁତ। କମରୁ ସେଇଥିପାଇଁ ମାନେ ଲାଷ୍ଟ ପାଳି କରନ୍ତି ଏକାଥରେ ଆଉ। ଆମେ ବି ସେମତି ମାନେ ରାତିକରୁ ସମସ୍ତେ ଉଠୁ। ଫୁଲ ତୋଳି ଯିବୁ ରାତିକରୁ ଉଠିବୁ ଫୁଲ ତୋଳି ଯିବୁ ତାପରେ ଆସିକି ତାକୁ ମାଳ କରି ମାନେ ଥୋଇ ଦେଇକି ଯିବୁ ପୁଣି ଗାଧେଇ। ଗାଧେଇକି ସେଠି ମାନେ ବାଲୁକା ପୂଜା ଏକାଥରେ ମାନେ ନଈକୁ ଯିବୁ ଗାଧେଇକି ନାଳକୁ ଏମିତି ବନ୍ଧକୁ କୁଆଡେ ଗୋଟେ ଯାଉ ଆଉ। ପୁଣି ସେଠି ବାଲୁକା ପୂଜା କରିକିନି ବାଲୁକା ପୂଜା କରିକି ଏଠୁ ପୁଣି ଏଠି ଆସ ସିବୁ ଯଉ ପୂଜା ମା ଠାକୁରଙ୍କୁ ପୂଜା କରିବୁ ଯାହା ଘରୁକୁ ଭୋଗରାଗ ଅଳ୍ପ। ମାନେ ରାତିରେ ତ ବହୁତ ଗୁଡେ ଭୋଗ ନେଇକି ଯିଆ ହବ ଇ ସକାଳେ ଏବେ ଖାଲି ମାନେ ଯୋଉ ହଉଛି ଖରା ବେଳେ ନେଇକି ଯାଉ ଏମିତି ଅରୁଆ ଚାଉଳ କଦଳୀଟି ଏମିତି କିଏ ଯିଏ ଯାହା ମନ ହେଲେ ସିଏ ତାର ସେମିତି ନେଇ କିଯିବ ତାପରେ ଏଇଠୁ ଠାକୁ ଠାକୁରଙ୍କୁ ମାନେ ବେଲପତ୍ର ତାକୁ ଦାନ୍ତ ଘଷେଇକିନି। ଏ ତାଙ୍କୁ ଯୋଉ ହଉଛି ଉ ଠାକୁରଙ୍କୁ ପୁରା କଣ ଗୋଟେ କାଠିରେ ଗୋଟେ ଦାନ ଦାନ୍ତ ଘଷେଇକିନି ତାଙ୍କୁ କଜଳ ଲଗାଇକିନି ପାଟି ଧୋଇକିନି ତାଙ୍କୁ ଏମିତି। ଏଇ ଯୋଉ ହଉଛି ଆ କଣ କଜଳ ଫଜଳ ସବୁ ଲଗେଇ ଦିଅନ୍ତି। ଏମିତି ସେଇଠୁ କରିକି ପୂଜା କରନ୍ତି। ତାପରେ ହେଇଠୁ ଆମେ ସବୁ ଭୋଗ ପାଇକି ଆସୁ ଭୋଗ ପାଇକି ଆସିଲା ପରେ। ମାନେ ଭାତ ଖାଉ ଅରୁଆ ଅନ୍ନ ଭାତ ମାନେ ଯାହା ଘରେ ହେଇଥିବ। ଆଉ ପୁଣି ସନ୍ଧ୍ୟା ବେଳେ ପୁଣି ଯଉ ହଉଛି ଯିବୁ ଡେକୋରେସନ କରିବୁ। ମାନେ ରାତିରେ ପୂଜା ହବ ବୋଲି ସନ୍ଧ୍ୟାବେଳେ ଯିବୁ ଡେକୋରେସନ୍ କରିବୁ। ଆ ସେଠୁ ଡେକୋରେସନ କରିକି ରାତିରେ ଏଠୁ ପୂଜା ହୁଏ ଆଉ। ପୂଜା ହୁଏ ଅର୍ଘ ଦିଆ ଅର୍ଘ ଦିଆ ହୁଏ ସେଠୁ ଯୋଉ ହଉଛି ଝୁଣା ପକେଇକି ଯୋଉ ଉପରକୁ ଫିଙ୍ଗା ହୁଏନି?
ହଁ।
ହଁ ସେମିିତି ବି ହୁଏ। ଆଉ ଏମିତି ଶାଢୀରେ ବି ସଜଉ ଆଉ ଲାଷ୍ଟ ଦିନ ରବିବାର ଯଦି ପୂଜା ସରିଲା ଶୁ ଶୁକ୍ରବାରକି ଯୋଉ ହଉଛି ବୁଧବାର ଆଡକୁ ଭସାଣି କରନ୍ତି ମାନେ ଯୋଉ ହଉଛି। ଉ ଡିଜେ ଫିଜେ ଆଣିକି।
ଏମିତି ସବୁ ତାହେଲେ ତମର ପୂଜା ହୁଏ?
ହଁ। ଆଉ ତମର ଡ଼ିଜେ ଫିଜେ ଆଣିକି ଭସଣା କର ନା କେମିତି କର।
ହଁ ହଁ ଆମର ବଢିଆ ଭାବରେ କହନି ସବୁ ଲାଷ୍ଟ ଦିନ ସବୁ ମାନେ ଗାଁ ଜାକ ସବୁ କରିଥାନ୍ତି ସବୁ। ମାନେ ଯୋଉ କୁଠିରେ ଯୋଉ ବ୍ୟବସ୍ଥା କରିଥାନ୍ତି। ସବୁ ଗୋଟେ ଜାଗାକୁ ଆସନ୍ତି ତାପରେ ପ୍ରଶେସନ କରାଯାଏ ଆଉ। ଏମିତି କରିକି ନେଇକି ମାଁକୁ ମାନେ ନାଚି ଗାଇକି ସବୁ ନେଇକି ଭସାଣି କରି ଦେଇକି ପଳେଇ ଆସିଥାଉ।
ଓହୋ ତାହେଲେ ବହୁତ୍ ବଢିଆ ଭାବରେ କରନ୍ତି ଆଉ।
ହଁ। ତୁ ଏଥର ଆମ ଗାଁକୁ ଆସିବୁ? ଆମେ ପ୍ରାୟ ବହୁତ ଜଣ ଝିଅକରୁ ଛୋଟରୁ ବଡ଼ ପର୍ଯ୍ୟନ୍ତ ସବୁ ମିଶିକି କରୁ।
ଆମର ତ ବେଶୀ ଝିଅ ନାହାନ୍ତି ଆଉ ଆମେ ଅଳ୍ପ କେଇ ଝିଅ କରୁ।
ଆଉ ତୁ ତାହେଲେ ଆସେ ଏଥର ଆମ ଗାଁରେ ଦେଖିକି ଯିବୁ।
ହଁ ତମ ଗାଁରେ ତାହେଲେ ଟିକେ ଧୁମଧାମରେ ରହୁଛି ଆଉ।
ହଁ ପୁରା ଧୁମଧାମରେ ହଉଛି।
ଓ ହୁଁ ତମେ କେତେ ରାତିରୁ ଉଠିକି ଫୁଲ ତୋଳି ଯାଅ?
ରାତିରୁ ଉଠି ଆମ ଫୁଲ ତୋଳି ଯାଉ। ରାତି ମାନେ ସେନ୍ତି ଥାଏ ଚାରିଟା ରାତି ଚାରିଟାରୁ ଯାଉ ପ୍ରାୟ।
ଚାରଟାରୁ ଆମେ ଯାଉ ବାରଟା ଗୋଟେ ବାରଟା ବାର ତ ପ୍ରାୟ ଲାଷ୍ଟ ପାଳି ତ ବାରଟାରେ ପୁରା ଯିବୁ ମାନେ ବାରଟାରେ ଯିବୁ।
ମାନେ ଆମ ଗାଁରେ ତ ଫୁଲ ମିଳେନି ଗାଁ ରେ ଗାଧା ସବୁ ତୋଳି ଦେଇଥାଉ। ମାନେ ବାହାରୁ ମାନେ ଗାଁ ପାଖକୁ ସବୁ ଯାଉ ନା ସେଥିଲାଗି ଚାରିଟାରେ ଯାଉ।
ଓହୋ ତମର ସେଇଠି କେତେଟା ଦଳ ଅଛନ୍ତି କି?
ଆମର ପ୍ରାୟ ଆଠ ଦଶ ଦଳକୁ ବେଶୀ।
ଆଠ ଦଶ ଦଳ ଆଉ ବହେ ଫୁଲ ତମର ତ ଗାଁ ରେ ଫୁଲ ନାହିଁ ପୁଣି ଫୁଲ ପୁଣି ସଟେଜ ହଉଥିବ।
ହୁଁ ପ୍ରବଳ ସଟେଜ ଆଠ ଦଶ ଦଳ ମାନେ ମୁଁ ଏମିତି କହୁଛି ଠିକ ବହୁତ ଦଳ ଏଠି କରନ୍ତି। ଆଉ ବହୁତ ବଡ ଗାଁ ସେଥିଲାଗି।
ଓହୋ। ସେଇଦିନ ବାହାର ଗାଁକୁ ଯାଉ ଆଉ ସାଇକେଲ ନେଇକି ଯାଅ ନା କେମିତି ଯାଅ।
ନା ଆମେ ଚାଲି ଚାଲି ଯାଉ।
ଓହୋ ଚାଲି ଚାଲି ଯାଉଥିବ ମଜା କରି କରି ଡିଆଁ ମାରି ମାରି ଆଉ।
ଆଉ ତୁ ତାହେଲେ ଏଥର ଆମ ଗାଁକୁ ଆସେ।
ହଁ ଦେଖିବା ଯିବା ଆଉ।
ଚେଷ୍ଟା କରିବୁ ତୁ ଆମ ଗାଁକୁ ଆସିବା ପାଇଁ। ନିମନ୍ତ୍ରଣ ରହିଲା। ଗୋଟେ ବର୍ଷ ପୂର୍ବରୁ ତତେ ନିମନ୍ତ୍ରଣ କରୁଛ ଏଥର ତୁ ଆସ ସେ ପାଇଁ ନିଶ୍ଚୟ ଚେଷ୍ଟା କରୁ ହଉ ସାଙ୍ଗ ତ ସତ କଥା ହେଇକି ତମ ଗାଁ ବିଷୟରେ ଜାଣିକି ମତେ ବହୁତ ଭଲ ଲାଗିଲା। ତୁ ଏବେ ଚେଷ୍ଟା କରିବୁ ଆସିବା ପାଇଁ ଏବେ ତାହେଲେ ମୁଁ ଫୋନ୍ ରଖୁଛି।